ହାଲୋ, ହଁ ମୁଁ ଆପଣଙ୍କୁ କଲ୍ ଲଗଉଥିଲି କିନ୍ତୁ ଲାଗିଲାନି ଆଉ।
ଆଜ୍ଞା-ଆଜ୍ଞା, ଆଉ ଏବେ କଣ କରୁଚନ୍ତି?
ହଁ, ଏବେ ସବୁ କାମ ସରିଲା ଆଉ ମୋର ଗୋଟେ ନଣଦ ଆସିଲେ ତ-ତ ଖିଆପିଆ ଟିକେ ଡେରି ହେଇଗଲା ଆଉ।
ଆଚ୍ଛା, ଏବେ ଖାଇକି ଉଠିଲେ କି?
ହଁ ନାଇଁ ଖାଇସାରିଥିଲି, ଖାଇସାରିଲା ପରେ ସିଏ ତାଙ୍କ ସ୍ୱାମୀ ଆସିଲେ ତ ଆଉ ସିଏ ଭୁବନେଶ୍ୱରରୁ ଆସିଲେ। ଆଉ ତାଙ୍କ ପାଇଁ ଖାଇବା ପୁଣି ବନା ହେଇଥିଲା, ସେ ଆଜି ସାଧା ଖାଇବେ। ତାଙ୍କ ସ୍ବାମୀ ସାଧା ଖାଆନ୍ତି ନା, ତ ତାଙ୍କ ପାଇଁ ପୋଟଳ କଷା ଡାଲି, ପାମ୍ପଡ, ଦହି ବାଇଗଣ, ଅରୁଆ ଭାତ ହେଲା।
ତାଙ୍କ ଦେହ ଟିକେ ଭଲ ନଥିଲା ତ, ସେଥିପାଇଁ ତାଙ୍କୁ ଫୋନ୍ କରାହେଇଥିଲା ଆସିବ ଭାରି ଘରେ ରହିବେ ବୋଲି, ସେ ଆଜି ଆସିଲେ ଅଇକା ରହିବେ ପନ୍ଦର କୋଡିଏ ଦିନ ଖଣ୍ଡେ। ତାପରେ ଯିବେ ତାଙ୍କ ଶାଶୁଘରୁକୁ ଆଉ।
ଆଜ୍ଞା-ଆଜ୍ଞା।
ଆଉ ଆପଣ ଆପଣଙ୍କର ଖିଆପିଆ ସଇଲାଣି?
ଆଜ୍ଞା-ଆଜ୍ଞା।
ହଁ ଆଜି ମଟନ୍ ନା କଣ ମାଛ?
ଆଜି ଆମର ମଟନ୍ ହେଇଥିଲା।
ଓହୋ। ଆଉ, ଆଉ ଆପଣ ମା ମାନେ ପରିବେଶକୁୁ କେତେ ପରିଷ୍କାର ରଖୁଚନ୍ତି?
ପରିବେଶ, ହଁ ପରିବେଶ ତ ଆମ ଚାରିପାଖ ତ ଆମେ ପରିଷ୍କାର ରଖୁଚୁ।
ଆଜ୍ଞା। ଆମ ଚାରି ପାଖ ରଖିଲେ ଯେ ଆମେ ଯୋଉ ଜାଗାରେ ରହୁଚୁ ସେ ଜାଗାରେ ତ ରହିଲେ ହବନି ନା। ଆପଣ ମାନେ ଆ ହୁଁ ଆପଣ ଯୋଉ ସମାଜରେ ରହୁଚନ୍ତି ସେଇଟାକୁ ବି ଟିକେ ପରିଷ୍କାର ରଖିଆକୁ ପଡିବ। ଯାହା ହଲେ ବି କିଛି ନାହିଁ ଯଦି ଆପଣ କିଛି ନକରି ପାରନ୍ତି ଅଳ୍ପ କିଛି ତ କରିପାରିବେ ନା ନାଇଁ? ନାଇଁ ଯେ ଆମେ ଆମ ଘର ଟାକୁ ସଫାସୁତୁରା ରଖିବା ତ ଆମେ ସେଇଥିରେ ହେଇଯିବା ସେମିତି କଲେ କଣ ପରିବେଶ ପରିଷ୍କାର ହେଇଯିବ?
ଆଉ ସେମତି କଣ ଆଉ ଆମେ ଆଉ କଣ କରିପାରିବୁ ଆଉ ଆମେ ଚେଷ୍ଟା କରିବୁ। ଯଦି ଲୋକ ସାତ୍ ଦେବେନି ତ ସେମିତି ତ ଏକାକି କରିହବନି ନା।
ହଁ- ନା ଆଜିିକାଲି ତ ବହୁତ୍ ପରିବେଶ୍ ତ ମାନେ ପ୍ରଦୂଷଣ ବହୁତ୍ ଖାସ୍ କରି ମାନେ ଗାଡି ତ ଏତେ ମାତ୍ର ବଢିଗଲାଣି ଯଉ ତାର ଧୂଆଁ ବାହାରୁଚି ବହୁତ୍ ସାରା ମାନେ ନଏଜ୍ ପଲ୍ୟୁସନ୍ ହଉଚି ତା ସାଙ୍ଗରେ ବି ମାନେ ପ -ବାୟୁ ବି ପ୍ରଦୂଷଣ ହେଇଯାଉଚି ତା ଧୂଆଁ ରେ ସାଉଣ୍ଡ୍ ରେ ତାର ମ- ମାନେ ଛୋଟ ଛୁଆ ବି କିଏ ଶୋଇଥିବେ ଗାଡିର ସାଉଣ୍ଡ୍ ଗୁଡା ଏତେ ଜୋର୍ ରେ ବଢିଗଲାଣି ଯେ ସିଏ ମାନେ ଏଡେ ଜୋରେ ସାଉଣ୍ଡ୍ କଲେ ଛୁଆ ମାନେ ଛୋଟ ଛୁଆ ମାନେ ଚମକି ଉଠିକି ଡରିକି କାନ୍ଦୁଚନ୍ତି ଆଉ ତା ଦେହରେ ବି ମାନେ ଆମେ କଳକାରଖାନା ଏତେ ସାରା ମାନେ ହେ-ହେଇଗଲାଣି ଯେ ତାର ଯେ ଯେତିକ ସବୁ ବର୍ଜ୍ୟବସ୍ତ୍ ତୁ ସବୁ ଯାଇକି ନଦୀ ଜଳରେ ମିଶୁଚି ତ ନଈ ପାଣି ବି ଅପରିଷ୍କାର ହେଇଗଲାଣି। ତା ଦେହରୁ ଯେତିକି ଧୂଆଁ ବାହାରୁଚି ସିଏ ବି ବାୟୁକୁ ପ୍ରଦୂଷଣ କରିଦଉଚି ନା ଆମେ ଭଲ ମାନେ ଖାଉଚେ ଭଲ ଖାଉଚେ ତ ମାନେ ସବୁ ସାର ଦିଆ ଜିନିଷ ବିଷାକ୍ତ ଜିନିଷ ଖାଉଚେ ତା ଦେହରେ ପିଉଚେ ପାଣି ବି ଖରାପ୍ ପାଣି ତା ଦେହରେ ବି ମାନେ ଆମେ ନିଶ୍ଵାସ୍ ନିଶ୍ୱାସ ନଉଚେ ବି ଖରାପ୍ ଜିନିଷ ତ ଏ ହଁ ଏତେ ସାରା ଜିନିଷ ଖରାପ ହେଇଗଲା ପରେ ସେ ଜାଗାରେ ମାନେ କେତେ ଦୂର ଆମେ ସେ ମାନେ ସୁରକ୍ଷିତ ଆମେ ସେଟା ନିଜେ ଭାବିବା କଥା ତ ଆମେ କିଛି ନା କିଛି ସମୟ- ଆମେ ଏକେଲା କଲେ ଯେ ହବନି ସମସ୍ତେ ମିଳିମିଶି ମିଶିକି ସେ କାମ ଟା କଲେ ଯେମିତି ସହଜରେ ସେ କାମ ଟା ମାନେ ହେଇଯିବ। ନାଇଁ ସିଏ ତ ତାଙ୍କର ସିଏ ତ କରୁଚି ଆମେ କାଇଁ ସେଥିରେ କରିବା ସେମିତି କଣ କଲେ ହବ।
ଆଜ୍ଞା -ଆଜ୍ଞା ଆଜିକାଲି ତ ଦେଖିବେ ଲୋକ ଯଦି ଏଇଠୁ ଏତିକି ବାଟ ବି ଗୋଟେ ଦୋକାନ୍ ଯିବାର ଅଛି ଆଉ କେହି ଚାଲିକି ଯାଉନାହାନ୍ତି। ଏତିକି ବାଟ ବି ଯିବାର ଅଛି ଗାଡି ଆଣ ଗାଡି ଧରିକି ଚାଲ।
ଗୋଡ କଷ୍ଟ କରି କିଏ ଯିବ ଆଗୁରୁ ଥିଲା ସାଇକେଲ୍ ଆଉ ଶଗଡ ଗାଡି। ଯଉଟା କି ମାନେ ଶଗଡରେ ଏମିତି ବି ଲୋକ ବାହା ହେଇକିନା ବି ଯାଉଥିଲେ। ଆ ଏବେ ତ ପୁରା ଅଲଗା ପ୍ରକ୍ ଉପକାର ହେଇଗଲାଣି ବାହାଘର ମାନେ ସିଏ ଗୋଟେ ମାନେ ଖାଲି ପଇସା ଉଡା ହବ ବାହାଘରରେ। ଆଗୁରୁ ଶଗଡରେ ଯାଉଥିଲା ମାନେ ସେ ବହୂ ଶ-ଶଗଡ଼ରେ ଯିବ ବାହା ହେଇକିନା ସେ ଆଗ ଟାଇମ୍ ରେ ଯେତେ ମାନେ ସୁରକ୍ଷିତ ଥିଲା ମାନେ ପରିବେଶ ସଫାସୁତୁରା ଥିଲା ଅଇକା ଆଉ ସେମିତି ଅଛି ଖାଲି ବାଣ ଫୁଟା ହବ ଧୂଆଁ ଉଡିକି ବାୟୁ ପ୍ରଦୂଷଣ ହବ। ବାଜା ବାଜିକି ସାଉଣ୍ଡ୍ ବ-ମାନେ ଆବାଜ ଯଉ ସେ ପଲ୍ୟୁସନ୍ ହବ ସବୁ ପ୍ରକାରର ପ୍ରଦୂଷଣ ହଉଚି।
ନିହାତି -ନିହାତି।
ଆଗୁରୁ ସାଇକେଲ୍ ଥିଲା ସାଇକେଲ୍ ରେ ବି ମାନେ ଉଁ ବହୁତ୍ ଦୂର ଏମିତିକି କଟକ ବି ଲୋକ ମୋ ନିଜ ବାପା ତ କଟକ ମାନେ ଯାଆନ୍ତି ଆଗୁରୁ ସାଇ କେଲ୍ ରେ ତାପରେ ବୟସ ହେଲା ପରେ ଯୁଗ ଦେଇକି ତାଳ ଦେଇ ଚାଲିଲା ପରେ ସିଏ ବି ଆସ୍ତେ ଆସ୍ତେ ଗାଡି ନବାକୁ ବାଧ୍ୟ ହେଲେ କଁକ ସବୁ ଲୋକମାନେ ଗାଡି ବ୍ୟବହାର କଲେ ତ ସାଇକେଲ କରିକି ଏତେ ବାଟ ଗଲା ବେଳକୁ ତା କୁ ଆଉ ବଳ ପାଇଲାନି।
ସିଏ ତ ବଡ ଲୋକ ହେଲେ ହଁ ଦେଲ ମାନେ ବାଇ କି ସ୍କୁଟି ଯାହା ତାଙ୍କ ମାନେ ଆ କିିଣିଲେ ଏବେକା ତ ଛୁଆ ନବମ ଦଶ ମ ପଡିଲା ବେଳକୁ ଘରେ ଜିଦି କରିଦଉଛନ୍ତି ଆମର ଗୋଟେ ଗାଡି ଦରକାର ଗାଡି ହେଲେ ଆମେ ଯିବୁ ନହେଲେ ଯିବୁନି।
ବାପା ମାନେ ବି ଜିଦିକି ବି ପୂରଣ କରିବାକୁ ବାଧ୍ୟ ହେଇଯାଉଛନ୍ତି ଯେମିତି ଛୁଆ ମାନଙ୍କ କଥାରେ ବାପା ମାନେ ବି ରାଜି ହେଇଯାଉଛନ୍ତି ସେମାନେ ବି କହୁଛନ୍ତି ହଁ ଠିକ ଅଛି। ଛୁଆ ତ ବଡ ହେଲାଣି ହେଲେ ସେମାନେ ବୁଝୁନାହାନ୍ତି ଯେ ଛୁଆ ପାଇଁକା ଲାଇସେନ୍ସ ବି ଗୋଟେ ଦରକାର ଗୋଟେ। ବୟସ ସୀମା ବି ସବୁ ଜିନିଷର ଅଛି ନା କି ବଡ ହେଇଗଲା ତ ଦେଇଦିଅ।
ତା ଆଗରେ ବା ବାପା ମା ମାନେ ସବୁ ଭୁଲି ଯାଉଛନ୍ତି।
ହଁ।
ମାନେ ଛୁଆ ଯିଦି କରୁଛି ତ ଦେ ଆଣିକି ଦିଅ।
ଦିଅ। ଅ ଏବେ ମାନେ ନା ବାପା ମା ମାନେ ବୁଝ ବୁଝଉଛନ୍ତି ଛୁଆଙ୍କୁ ନା ଛୁଆ ମାନେ ବି ବାପାଙ୍କ କଥା ବୁଝୁଛନ୍ତି। କେହି କାହା କଥା ଏବେ ବୁଝୁନାହନ୍ତି ଏବେ ଯିଏ ଯାହାର ଜିଦିଗଲା ତ ଆମର ସେଇଟା ପୂରଣ ହବା ଦରକାର ତେଣିକି ସେ ଯେମିତିଆ ଜିନିଷ ହ ଆମେ ଯିଦି କରୁଛେ ମାନେ? ଆମ ବାପା ମା ଖାଇବେନି ବାସ୍ ଗୋଟେ ଡାଇଲଗ ତ ମାରିବେ ତମେ ଆମ ପାଇଁ କରିଛ କଣ ସେ ଏତିକିରେ ତ ବାପା ମାଆଙ୍କର ପେଟ ପୁରିଯିବ ମନ ବୁଝିଯିବ ଯାହା ହଉ ଆମ ପୁଅ ବଡ ହେଇକି ଲାଷ୍ଟ ଆମକୁ ଏତିକି କଥା କହିବାର
ସେଇ କଥା ନ ଶୁଣିବା ପାଇଁ ବାପା ମା ମାନେ ବାଧ୍ୟ ହେଇକିନା ଆଣୁଚନ୍ତି ଆଉ।
ଚନ୍ତି। ଯୋଉଟା କି ସେମାନେ ଖରା ବାଟକୁ ପୁରା ଯିବା ପାଇଁ ପୁରା ବାଧ୍ୟେ ସାଙ୍ଗସାଥି ଧରିଲେ ଗାଡିରେ ତେଲ ପକେଇଲେ ବୁଲିଲେ ସେ ଜୋରରେ ଗାଡି ଚଲେଇବେ ଆକ୍ସିଡେଣ୍ଟ ହବ ଆ
କହିବେନି ଗାଡି ଚଲେଇଲା ଭଳିଆ ପିଲାମାନେ ଏବେ ଚଲାଉଚନ୍ତି ଆମର ତ ରୋଡ ସାଇଡରେ ଘର। ମାନେ ଗାଡି ଏମିତି ଯାଉଚି ଯେ ଆମକୁ ଲାଗୁଚି ଆମକୁ ଘର ଭିତରେ ବୋଧେ ପଶିଯିବ ଗାଡି। ସେଇଭଳିଆ ସାଉଣ୍ଡ।
ହଁ ଏବେ ମାନେ ଗାଡି କିଏ କେତେ ସ୍ପିଡ ରେ ଚଲେଇବ କିଏ କେତେ ଷ୍ଟାଇଲ ରେ ଚଲେଇବ କିଏ କେତେ ଷ୍ଟାଇଲ ବାଲା ଗାଡି ଧରିବ ଏବେ ସେଇଟା ମାନେ ମେଣ୍ଟେନ କରିବାର ଅଛି ନା। କି ମାନେ ସୋପ ରେ ସମସ୍ତେ ରହିଲେ ଏତେ ପଇସା ଅଛି ମୁଁ ଏତିକି କରିପାରିବି।
ଆଜ୍ଞା। ଗୋଟେ ଗୋଟେ ଘରେ ତ ଦେଖିବେ ଗାଡି ତିନି ଚାରିଟା ଗାଡି ମାନେ ଜଣଙ୍କ ପିଛା ଗୋଟେ ଗୋଟେ ଗାଡି।
ଗୋଟେ ଗୋଟେ ଗାଡି ଜଣେତ ଅଛି ମାନେ ପୁଅ ଚାରିଟା ଅଛନ୍ତି ମାନେ ଚାରିଟା ଗାଡି। ନା କି ଗୋଟେ ଗାଡି କି ଦିଟା ଗାଡି ହବନି ଜେଝା ଯେଝାର ଗାଡି ଯେ ଯେଝା ଯେଝା ହିସାବରେ ଗାଡି ଚଲେଇବେ।
ଟା ଗାଡି ଝିଅ ଥିଲେ ବି ଯଦି କାହାର ଚଳିବା ଘର ଅଛି ସିଏ ବି ଗାଡି।
ସିଏ ବି ଗାଡି ସିଏ ଝିଅ ମାନେ ବି ଛାଡୁନାହାନ୍ତି ହଁ ଆମର ବି ଦରକାର ବି ଗାଡି। ପୁଅ ମାନେ ଧରିଲେନି ତ ଅଭିଅସଲି ଝିଅ ମାନେ ବି ତାଙ୍କର ବି ଗୋଟେ ଇଚ୍ଛା ଅଛି ତ ସିଏ ବି ଗାଡି ପାଇଁକା ନିହାତି ଭାବରେ ଖୋଜିଚନ୍ତି ଗାଡି।
ୟା ୟା। ସିଏ ବି କହୁଚନ୍ତି ଯଦି ଆମ ଘରେ ଭାଇମାନେ ଧରୁଚନ୍ତି ତ ଆମେ କାହିଁ ଧରିବୁନୁ।
ଆମେ କାଇଁ ଧରିବାନି।
ଆମେ ବି କୁଆଡେ ବୁଲିବାର ଇଚ୍ଛା ଅଛି ଆମେ ଆମ ନିଜ ଗାଡି ନେଇକି ଯିବୁ।
ହଁ।
ଆଉ କଣ କହୁଚନ୍ତି।
ଆପଣଙ୍କୁ ଗାଡି ଆସେ ଗାଡି ଚଲେଇ ଆସେ?
ନା ନା ମୁଁ ଗାଡି ଚଲା ଶିଖିନି ଆମ ଘରେ ମତେ ଗାଡି ଚଲା ଶିକେଇ ନାହାନ୍ତି।
ହୁଁ ସେଟା ଗୋଟେ ଦୂର ଠିକ ଗୋଟେ ଦୂର ବି ଭୁଲ। ଯେହେତୁ ମାନେ ଗାଡି ଟା ଶି ଖିବା ଟା ଦରକାର କୋଉଠି କଣ ସୁବିଧା ଅସୁବି ଗାଡିଟା ଶିଖିଥିବା ଦରକାର ତା ମାନେ ନୁହେ ଆମେ ଶିଖିଚେ ମାନେ ତାକୁ ମାନେ ଅପବ୍ୟବହାର କରିବା ସେ ତାକୁ କି କାମରେ ହଁ ବା କୋଉଟି ଏମର୍ଜେନ୍ସି ଘରେ କେହି ପୁଅ ପିଲା ନାହାନ୍ତି ତ କାହାକୁ କାହାର ଦେହ ଖରାପ ହେଲା କି କଣ କିଛି ଅସୁବିଧା ହେଲା କିଛି ଜିନିଷ ଘରେ ନାହିଁ ତ ଆମେ ମାର୍କେଟ ରୁ ଯାଇକି ଆଣି ପରିବା ଆଉ ଆମେ ଯଦି ତାକୁ ଅପବ୍ୟବହାର କରିବା ଗାଡି ଚଲା ଶି କେଇଚନ୍ତି ମାନେ ବାପା ମା କୁଆଡେ ପାରିବା ଡେ ବୁଲିବା ହଁ ସେଇଠୁ ଗାଡି ଆ କ୍ସିଡେଣ୍ଟ ହବ ସେଠୁ ଅଯଥା ବାପା ମାଆଙ୍କଠୁ କୋଉଠିିକଏ ଟ୍ରାଫିକ ପୋଲିସ ଧରିବେ ଏଠୁ କେତେ ସାରା ଜିନିଷ ଅଛି ତାର ଗୋଟେ ରୁଲ ରେଗୁଲେସନ ଅ ଛି ଗୋଟେ ବୟଷ ସୀମା ଅଛି ତା ଗାଡି ଚଲେଇବାର ବି ଗୋଟେ ମାନେ ପର୍ଟିକୁଲାର ରୁଲ ରେଗୁଲେସନ୍ ରହିଚି ତ ତାକୁ ଫଲୋ କରିକି ଯିଏ କାମ କରିବ ତ ସିଏ ନିହାତି ଭାବରେ ଭଲ। ଆଉ ଆପଣଙ୍କ ଆମେ ମନ ଇଚ୍ଛା ଗାଡି ଟେ ଧରିଚୁ ମାନେ ଗାଡି ଧକି ବୁଲିବୁ ଆମକୁ କେହି କିଛି କହିପାରିବନି।
ପ ଯିବୁ।
ଯୁଆଡେ ପାରିବୁ ସିଆଡେ ଯିବ ଆମକୁ କେହି କିଛି କହିପାରିବେନି।
କିନ୍ତୁ ଏମରଜେନ୍ସି ପାଇଁ ଦରକାର ଯଦି କଣ ଦରକାର ପଡିଲା କେହି ନାହାନ୍ତି ଘରେ ନିଜେ ଚଲେଇ ଦେଇେଇ ଯିବୁ ଭାରି
ହଁ ଆଉ ଆଉ ଆପଣ ମାନେ କଲେଜ କେମିତି ଯାଆନ୍ତି ମାନେ ବସ ରେ ଯାଆନ୍ତି? ଏ ନା
କଲେଜ ମୁଁ ବସ ରେ ଯାଏ।
ଓହୋ
ଏଇଠୁ ନୂଆପାଟଣା ଯାଏ ଯାଏ ବାପାଙ୍କ ସାଙ୍ଗରେ ବାପା ନେଇ ଛାଡି ଦିଅନ୍ତି। ଦେଖନ୍ତୁ ଏଇଠି ମୋର ଅସୁବିଧା ହେଲା ନା ନାଇଁ ମୁଁ ଯଦି ଗୋଟେ ଗାଡିରେ ଶିଖିଥାନ୍ତି ନିଜେ ବି କଲେଜ ଗାଡିରେ ଯାଇ ପାରିଥାନ୍ତି ନା ନାଇଁ ବାପା ବାପାଙ୍କୁ ଆଉ ହଇରାଣ ହ ହେବାକୁ ପଡିଥାନ୍ତା କି। ଯେହେତୁ ମୁଁ ଶିଖିନି ତ ସିଏ ନେଇକି ମତେ ଛାଡନ୍ତି ବସଷ୍ଟାଣ୍ଡ ରେ ସେଇଠୁ ମୁଁ ବସ୍ ଧରିକି ଯାଏ ପୁଣି ବସଷ୍ଟାଣ୍ଡରୁୁ ଓହ୍ଲେଇକି ପୁଣି ସେଠୁ ଚାଲିକିନା ମୁଁ କଲେଜ ଯାଏ ଯାଏ
ହଁ
ଯଦି ଗାଡି ଟା ଶିଖିଥାନ୍ତି କେତେ ସୁବିଧା ହେଇଥାନ୍ତା ମୁଁ ମୋର ନିଜେ ଯାଇଥାନ୍ତି ନିଜେ ଆସିଥାନ୍ତି। ମୋ ପାଇଁ ଆଉ ଜଣେ ହଇରାଣ ହେବାକୁ ପଡିିନଥାନ୍ତ
ହୁଁ। ନାଇଁ ଜୀବନରେ ସବୁ ଜିନିଷ ଟିକେ ଟିକେ ଶିଖିବା କଥା। ଯୋଉ ଜିନିଷ ମାନେ ପୁରା ଶିଖିବାକୁ ଚାନ୍ସ ମିଳୁଛି ତ ଆପଣ ଶିଖି ଯାଆନ୍ତୁ ଯୋଉ ଜିନିଷ ଶିଖିବାକୁ ମିଳୁନି ବହୁତ କଷ୍ଟରେ ମିଳୁଛି ତ ଅଳ୍ପ ଅଳ୍ପ କିଛି ଶିଖନ୍ତୁ।
ଆଜ୍ଞା ଆଜ୍ଞା। ହଉ ଯା ହଉ ଆପଣଙ୍କ ସହିତ କଥା ହେଇକି ଭଲ ଲାଗଲା। ଆଉ ମୋର ଟିକେ କାମ ଅଛି ତ ମୁଁ ଗଟେବେଳେ ପରେ ଫ୍ରି ହେଲେ ଆପଣଙ୍କୁ କଲ୍ କରିବି ଆଉ
ଆଜ୍ଞା ହଁ ଠିକ ଅଛି।